ହ୍ୟାଲୋ ହଁ ଖାଇଲେଣି?
ନାଇଁ ଖାଇନି ମତେ ଟିକେ ଭଲ ଲାଗୁନି ଚାହା ପିଉଥିଲି। ପରଟା କରିବି ଯାଉଛି ଅଟୋ ଯୋଗ ଟିକେ ଆସିଲି।
ହଁ ଆଉ ପୁଅ?
ପୁଅ ତା ଦେହଟା ଟିକେ ଭଲ ନାହିଁ, ତ ସିଏ ଶୋଇବାକୁ ଯାଉଛି ତାକୁ ଦେଇଦେଲି ଖାଇବା ପାଇଁ ଖାଇଦେଲା ସେ ଶୋଇବ ଆ ଥଣ୍ଡା ଜରଟିିକେ ହେଇଯାଇଛି ତାକୁ।
ଓ
ଆଜି ଟିକେ ତାକୁ କାଲି ଯାଇଥିଲା ସ୍କୁଲ ଥଣ୍ଡା ଟିକେ ଟିକେ ଥିଲା ଭଲ ଲାଗୁଥିଲା। ଆଉ ଯାଉ ଯାଇଥିଲା ଆଜି ନିଜେ ମନା କରିଦେଲି କାହିଁକିନା ତାକୁ ଉଁ।
ଛୋଟ ଛୁଆ ଟା ନା ଥଣ୍ଡା ଟା ବି ଭାଇରାଲ ଟା। ଛୁଆ । ଆଉ। ଆଉ କଣ କରୁଛନ୍ତି ଏବେ ଯାଉ ଫେଲେ କରିବା ପାଇଁ ପରଟା ନା। ଆ ମୋର ଏଇ ତରକାରୀ ସରିଲାଣି ଚକୁଳି କରୁଛି ତ ଚକୁଳି ଗୋଟେ ଗୋଟେ। ଏଇ ଦି ଚାରିଟା ଲେଖା କରି ଇଏ ହଉଛି ତଥାପି ଟିକେ। ହଉଚି ଆଉ ନଅଟା ବେଳକୁ। ଯିବ ପିଲାଙ୍କ ପାଇଁ ତ ହଁ ହଁ। ତରକାରୀ ଚଟଣି ସରିଗଲାଣି ସେ ଚକୁଳି ଟା ଫ ଛି ଆଉ ହୁଁ ହଁ ଗରମ ଗରମ ହବ ସିଆଡ଼େ ପ୍ୟାକିଙ୍ଗ କରୁ ଥିଲି ପ୍ୟାକିଙ୍ଗ ବି ହେଇଗଲାଣି ଅ ଅଧା ଅଧା ତରକାରୀ ଚଟଣି ସବୁ ପ୍ୟାକିଂ କରିଦେଇଛି ଖାଲି ପିଠା ହଉଛି ପେ କିଙ୍ଗ ହଉଛି ଆଉ। ଆଉ କଣ ପିଠା ପିଠା ବନାନ୍ତି? ମୁଁ କହିଲି କଣ ପିଠା ବନାନ୍ତି?
ପିଠା ହଁ ଘରେ ଚକୁଳି ଇଟିଲି ଏମିତି ପୁଅ ପ ସ୍କୁଲର ଥାଏ ନା। ମାନେ ଏମିତି ବାର ଅନୁସାରେ ତାଙ୍କର ରୁଟିନ୍ ଦିଆ ହେଇଯାଇଥାଏ କଉଁଦିନ କଣ ନବା
ଓହୋ କୋଉ ଦିନ କଣ ଟିଫିନ ନେବେ ତାଙ୍କ ରୁଟିନ ଦିଆ ହେଇଯାଉଛି? ଓ ହୋ କଣ କଣ ରହୁଛି?
ତାଙ୍କର ଏମିତି ରହୁଛି ଡ୍ରାଏ ଫ୍ରୁଟ୍ସ ବହୁତ ଦିନ କାଜୁ ହଉ ସେ କା କାଜୁ କିସମିଶ ଏମିତି ସବୁ। ନର୍ସରିକା ଏମିତି ଦେବେ। କୋଉଦିନ ଉଁ ରହୁଛି ଫଳ ଆଉ ଉପମା। ଇଟିଲି ଚକୁଳି ଏମିତି ସବୁ ତାଙ୍କର ମେନୁ ରହୁଛି ଯଉଦିନ ଯାହା ବ। ତାଙ୍କର ସେଇ ଅନୁସାରେ ମୁଁ ଦିଏ ଆଉ ଘରେ ପ୍ରାୟତଃ ମୁଁ ଏମିତି ଚକୁଳି। କରେ ଏଇ ରୁଟି କରିବାକୁ କଷ୍ଟ ହୁଏ ତ।
ହଁ ସେଇ ସେଇପା ରୁଟି ହଁ ହଁ। ପୁଅ ଭଲ ପାଏ ଚକୁଳି।
ହଁ ମୋ ପୁଅ ଭଲ ପାଏ ମୁଁ ବି ଭଲ ପାଏ ଆମ ଘରେ ସମସ୍ତେ ଭଲ ପାଆନ୍ତି ଚକୁଳି ମୁଁ ବି ରୁଟି ଏତେ। କରିବ ମାନେ ବହୁତ କଷ୍ଟ ହୁଏ ସାତ ଆଠଟା ଆଇଟମ୍ କରିଦେବି ଭାତ ସହିତ କିନ୍ତୁ ରୁଟି କରିବାକୁ ମ
ଆ ହଁ ମତେ ତ ସେୟା ଆଉ ହୁଁ ହୁଁ। ଯାହା ହବ ଏମିତି ପଚାଶ ଜଣଙ୍କ ପାଇଁ ପଛେ ରୋଶ ଇ କରିଦେବି ଭାତ ଡାଲି ତରକାରୀ ଭଜା ରୋ ସେମିତି କହିବ କରିଦେବି କିନ୍ତୁ ରୁଟି ଟି ଟା ମତେ ଭାରି କଷ୍ଟ । କେଦେ ତିନି ଜଣ ତ ନା ଆଉ କିଏ ଅଛନ୍ତି ଘରେ ତିନି ଜଣ। ହଁ।
ସେଇ ତିନି ଜଣ ହେଲେ ବି ସାତ ଆଠ ପଟ ହବ। ରୁଟି ହେଁ ହେଁ ଗରମ ଯୋଉ ଏବେ ପଡିଲା।
ହଁ କୁହନି କୁହ ହଁ ନା ଓହୋ । ରୁଟି କରୁଛି ଖାଇ
ମୁଁ ପ୍ରାୟ ମୁଁ ଚକୁଳି କରିଦିଏ।
ଅହ ହଁ ସହଳ ସିଏ କଣ ଚକୁଳିଆ ଆଣ ଟି ଟିକେ ରହିଲେ ବି ଫ୍ରିଜ ରେ ର ରଖିଦେଇଥିଲେ ଏଇ ଏଇ ସାଙ୍ଗେ ସାଙ୍ଗେ ବାହାର କରିଦେଲେ କରିଦେଲେ ସେଇଟା। ଛୁଆ ବି ଗୋଟେ ଦିଟା କରିଦେଲେ ଦି ଚାରିଟା ତିନି ଜଣଙ୍କ ପାଇଁ ହେଇଗଲା ହ। ଆଉ ଖାଇବା ଆଉ କଣ ସବୁ ଭଲ ବନାନ୍ତି? ନନ୍ ଭେଜ୍ ନା ଭେଜ୍ ମ? ମୁଁ କହିଲି ଆଇଁଷ କି ସାଧା ଉପରେ କଣ ଟା ଭଲ ବନାନ୍ତି ଆପଣ?
କଣ ଭ ସବୁ ବନାଏ।
ହଁ ହଁ।
ସବୁ ବନାଏ ଆଉ।
ହଉ। ମାନେ କୋଉଁଟା ଅଧିକା ଭଲ ପାଆନ୍ତି କୋଉଁ ଆଇଟମ ଟା ଭଲ ରୋଷେଇ କରନ୍ତି?
ନାଇଁ ସେମିତି କିଛି ନାହିଁ ସବୁ କରେ ହଁ ସେମିତି କିଛି ନାହିଁ ସବୁ ଯାହା
ଯେତେବେଳେ ଯାହା ଇଛା ହେଲା ଆଉ ନାଇଁ ପୁଅ କଣ ପରିବା ପତ୍ର ଖାଉଛି?
ନାଇଁ ମୋ ପୁଅ ବେଶୀ ପରିବା ପତ୍ର ଖାଉନି ତାର
ଆଜିିକାଲି ସବୁ ଛୁଆ ସେଇଆ ବା
ଆମିଷ ବି ଏତେ ଖାଇବାକୁ ସେ ଭଲ ପାଏନି।
ଆଇଁଷ ଖାଉ ଖାଉନି ବି
ସବୁବେଳେ ଯଦି ତାକୁ ପନିର ଆଁ କିମ୍ବା ଛତୁ ଆଉ ତା ସହିତ ଡାଲି ଦହି ଏସବୁ ଜିନିଷ ଥିବ ପାମ୍ପଡ଼ ଥିବ। ଏମିତି ଖାଇବ ନହେଲେ ହଁ ଖୁସି ସେଥିରେ ସେ ଭାରି ଖୁସି ଆଉ ଆ ଆମିଷ ହେଲେ ଖୁସି ନାହିଁ କି ସେ ପନିପରିବା ଖାଇବାକୁ ବି ଭଲ ପାଏନିଁ। ପନିପରିବା ଭିତରେ ଏଇ ଛୁଇଁ ଟିକେ ଖାଏ।
ହଁ।
ଫୁଲକୋବି ହେଲା ଏମିତି ଗୋଟେ ପଛା ବଛା ଜିନିଷ ଆଉ ନହେଲେ କୌଣସି ଜିନିଷ ସେ ଖାଏନି।
ଅ ଡାଲମା ଭାଲମା ହଉଛି?
ହଁ ଡାଲମା ଖାଇବ ଡାଲି ଖାଇବ ସେଇଟା ତ ସବୁଦିନ ହୁଏ ଆ ତା ସହିତ ଦହି ରହିଥିବ ସବୁଦିନ।
ଆ ଦହିଟା ବି ଖାଦ୍ୟରେ ଭଲ ହବ।
ହଁ ସେଥିରେ ଆଉ ପ୍ରାୟ ସମୟ ଆମର ପନିର ହୁଏ। କାହିଁକି ନା ଆମିଷ ଖାଆନ୍ତିନି ପୁଅ ଭଲ ପାନ୍ତିନି କି ସିଏ ଭଲ ପାଆନ୍ତିନି ନାଇଁ ମୁଁ ଖାଏ ଯେ ବହୁତ କମ ଏତେ ଆମିଷ ଇଏ ନା ବହୁତ କମ ଖାଏ। ଆଉ ଜଣେ ଖାଇବ କରିକି ସିଏ ତ ଖାଆନ୍ତିନି ଟୋଟାଲି
ଓହୋ ବାବୁ ବି ଖାଉନାହାନ୍ତି? ଓହୋ ତାହେଲେ ଜଣଙ୍କ ପାଇଁ କଣ କରିବେ ସେଇଟା ତାର ହଁ ଆ ପୁଅ ବି ସେଇଥିପାଇଁ ଭଲ ପାଉନି ଆଉ କଣ।
ଓ ପୁଅ ବି ବହୁତ କମ ଖାଏ
ନ ଖାଇ ବ ବି ସେ ଯଦି ନ ଖାଉଛି ବି ତାଙ୍କୁ ନ ନ ଖାଇଲେ ବି ଭଲ ଆମିଷଟା କଣ ଭଲ କି ଆମେ ଗୋଟେ ଖାଉଛେ ଲୋଭ ରେ କିନ୍ତୁ ସେଇଟା କଣ ଖାଇଲେ ବି ଭଲ ଗୋଟେ ଜୀବ ହତ୍ୟା କରିକରି ଖାଇବା ଆମର ସେଇଟା ଗୋଟେ ପାପ ଆଉ ସେମାନେ ଯିଏ ନ ଖାଉଛନ୍ତି ତ ବହୁତ ଭଲ ଯେ ଛାଡି ଦେଇଛନ୍ତି ନ ଖାଉଛନ୍ତି ସେ ବହୁତ ଭଲ
ହଁ ପରା ତଥାପି ଛୋଟ ଛୁଆ ନା ସେ ସବୁ ପ୍ରକାର ଜିନିଷ ଖାଇବା କଥା। ଏବେ ଖାଉନି ଆଗକୁ ଇଚ୍ଛା ହେଲେ ଖାଇବ।
ହଁ ତା ଇଛା ବଡ ହେଲେ ଯଦି ଇଛା ହବ ଖାଇବା ପାଇଁ ଛୋଟ ବେଳୁ ଜମା ଆମିଷ ଖାଇନି?
ନାଇଁ ଖାଉଥିଲା ସେ ମଟନ ଆମ ଘରେ ଚିକେନ ହୁଏନି ମଟନ ଖାଏ। ମଟନ ଟିକି ଟିକ କି ଛୁଆ ଥିଲା ଯେତେବେଳେ ଆମର ତ ମଟନ ଆସେ ସେ ତାର ଟିକେ ଅଭ୍ୟାସରେ ଖଣ୍ଡେ ହଉ ଅଧେ ଏମିତି ଖାଏ।
ହଁ।
ତାପ ପରେ ପରେ ମା ମାଛ ମାଛକୁ ଭଲ ପାଇଲା, ମାଛର ଯଦି ଖାଇବ ସେ ମୁଣ୍ଡଟା ଖାଇବ ଟିକେ। ନହେଲେ ପେଟି ପିସ୍ ରୁୁ ଟିକେ। ଏମତି ଯେ ଗୋଟେ ପିସ୍ ଜମା ବି ହବନି ଗୋଟେ ପିସ୍ ଜମା ସେ ଖାଇବନି। ଆଉ ଏବେ କହୁଛି ଯେ ଚିଙ୍ଗୁଡି ମାଛ ଖାଇବ, ନାଇଁ ତ ଚିକେନ୍ ର ଯଦି ଖାଇବ ସେ ସେଇ ଯଉ ଲେଗ୍ ପିସ୍ ଟା ଖାଇବ ନହେଲେ ଆଉ କିଛି ଖାଇବନି, ଲେଗ ପିସ୍ ଟା ବି ପୁରା ଖାଇବନି।
ହଁ ତା ପାଇଁ କଣ ହବ ଏମିତି। ଖାଇଲେ ଆଉ କଣ ବା ଖାଇବ।
ଏଇ କଥା ସେଥିପାଇଁକା ବହୁତ ସାଧା ଆମର ହୁଏ, ପ୍ରାୟତ ସାଧା।
ହଁ।
ସାଧା ଉପରେ ରୋଷେଇ ସବୁ ପ୍ରକାର ଏମତି ଏଁ
ଛତୁ ପନିର ହେଇଗଲେ ତ ଖୁସି ଆଉ କଣ।
ତାର ପନିର୍ ସବୁବେଳେରେ ପ୍ରାୟ ଆମର ହୁଏ ପନିର, ସେ ପନିର୍ ତାର ହେଲେ ତାର ଖୁସି, ପନିରରେ ଯେକୌଣସି ଆଇଟମ୍ ହଉ ପନିର ଭୁଜି ହଉ ପ ସେ ଯାହାବି କଲେ ସେ ତାର ଖାଇବ।
ହୁଁ, ହଉ। ପନିର ଆଇଟମ୍ ଟା କଣ କେମତି କଣ କଣ ସବୁ କରନ୍ତି ପନିର ରେ?
ପନିର ମସଲା ହୁଏ, ପନିରରେ ଭୁଜି ହୁଏ, ତ ବେଶୀ ଭଲ ଲାଗେ ପନିର ଭୁଜି ଟା।
ଓ ହୋ ହୋ।
ହଁ, ଭୁଜି ଟା କେମତି କରନ୍ତି? ପନିର ଭୁଜିରେ ପନିର ଟାକୁ ପୁରା ଚକଟି ଦେବେ, ପୁରା ମାନେ ପୁର ଗୁଣ୍ଡ ଗୁଣ୍ଡ
କରଦେବେ, ହଁ, ହଁ ଚ
ତାପରେ ଆମର ପିଆଜକୁ ଚୁନ ଚୁନ କରି କାଟି ଦେଇ ଦେବେ ଆଉ ଟମାଟୋ ଚ ସେମିତି ଚୁନ ଚୁନ କରି କାଟିବେ, ଟିକେ କଞ୍ଚା ଲଙ୍କା ଚୁନ କରିକି କାଟିବେ। ତାପରେ କରେଇ ବସେଇବେ ତେଲ ଦେବେ।
ହଁ।
କାହିଁକିନା ସୋରିଷ ତେଲ ଦେବେନି ଆମର ଯୋଉ
ରିଫାଇନ ଯୋଉଟା ବାସ୍ନା ନଥିବ ଯୋଉ ତେଲର, ହଁ।
ହୁ ସୋରିଷ ତେଲ ଟା ଟିକେ ଏତେ ହଁ, ରିଫାଇନ ଟା ଦେବେ। ରିଫାଇନ ତେଲ ଦେଇକି ତାପରେ ଆମର ପିଆଜ ଏଇ ଯଉ କଣ କହିଲେ ସେ ଯୋଉ ଶୁଖିଲା ମସଲା। ଡାଲଚିନି ଅଳ୍ପ ଧାପେ ଦେଇ ପକେଇବି କାହିଁକିନା ଏଟା ଭୁଜିଟା ତ ହଉଛି ତ।
ହଁ।
ପକେଇ ଦେବେ ଆଉ ପିଆଜ ପକେଇବେ ପିଆଜ, ଲଙ୍କା ପକେଇକି ଖରଡ଼ିବେ। ସେଇଟା ଟିକେ ଲାଲ୍ ହେଇ ଆସିଲେ, ତାପରେ ପକେଇବେ ଟମାଟୋ। ଆଉ ଟମାଟୋ ଟିକେ ସିଝି ଆସିଲା ପରେ ଆମର ଯୋଉ ରଖିଥିବ ଯୋଉ ଆମର ପନିରକୁ ଗୁଣ୍ଡ କରିକି ତାକୁ ପକେଇ ଦେବେ, ପକେଇକି ଲୁଣ ଟିକେ ଦେଇଦେବେ ଲଙ୍କାଗୁଣ୍ଡ। ଆଉ ଟିକେ ଗରମ ମସଲା ଦେଇକି ତାକୁ ଭାଜିଦେବେ ଆଉ। ସେ ଝୁକ ଝୁକିଆ ଟାଇପ ର ହେଇଯିବ ହଁ।
ସେଇଟା କଣ ମାନେ ଝୁରା ଝୁରା ହୁଏ ନା ଉଁ, ଟିକେ
ନାଇଁ ଟିକେ ଲତ୍ ହଁ, ହଁ, ସେ ଟମାଟ ଟା ପଡିଥାଏ ତ ଲତ ପତିଆ ହେଇକି ଟିକେ ର ହେ ଆଉ।
ଓହୋ!
ଭଲ ଲାଗେ ସେଟା କାହିଁକିନା ମସଲା ପଡିଲାନି ଛୋଟ ଛୁଆଙ୍କୁ ସେଟା ଭଲ ଲାଗେ। ହଁ।
ହଁ ତା ଦେହରେ ମସଲା ବି କମ୍ ରହିଲା ତାପରେ ପନି-ହଁ।
ସେଥିପାଇଁ ସେଟା ଭଲ ଲାଗେ ଖାଇବାକୁ।
ଆ-ରୁଟି ସାଙ୍ଗରେ ଭାତ୍
ରୁଟି ହଁ ହଁ ରୁଟି, ପରଟା, ଭାତ, ଗରମ ଭା ଭାତରେ ଯାହା ଖାଇଲେ ଭଲ ଲାଗିବ ଭୋଜିଟା। ଆଉ ସେଇ ଛୋଟ ଛୁଆଙ୍କ ପାଇଁ ତ ତାଙ୍କ ଖୁସିରେ ସେ ଯାହା ଇ
ହଁ ସିଏ ଯାହା ବନେଇବା କଥା ଆଉ ଆଉ ଏମତି ଚିଲି ଫିଲି ଆଇଟମ ଭଲ ପାଏନା?
ଚିଲି ଖାଏ ଯେ ସେଇପା କୋହୁଚି ବ-ମ୍-କ୍ୟାପସିକ ହରିକା ଯେହେତୁ ପଡିଥାଏ ସେ ଥିରେ
ହଁ ସେଇଟା ତ ଅହଁ କ୍ୟାପସିକମଟା ଛୁଆଙ୍କର ଚିଲି ଜିନିଷ ଖାଇବେ ହଁ ମୋ ପୁଅର ବି ସେଇଆ ସିଏ ବି ସେଇ ପନିରକି ଖାଇଦବ କି ଚିଲିରେ ଯାହା ହେଇଥିବ ସେଇଟାକୁ ଖାଇଦବ କିନ୍ତୁ କ୍ୟାପସିକମ ପିଆଜ ଇଏ ସବୁ ବଛା ହେଇକିରି ଥୁଆହବ ହଁ।
ଥିବ ଆ-ଇଏ ତ ସେଥିପାଇଁକା ଏରା ନଷ୍
ହୋଉ ପରେ କଥା ହବା ଆଉ ହଁ।
ହୋଉ ଯାଆନ୍ତୁ ଆଉ ଚକୁଳି କରିସାରଲେ ତାହେଲେ?
ହଁ କରୁଚି ଆଉ ପ୍ୟାକିଂ କରିବି ଆଉ ହର ହୋଉ ଶୁଭରାତି ହୁଁ ହୁଁ।